କଣ ନା?
ଆଉ କଣ ବନ୍ଧୁ ଏତେ ଦିନ ଏ ବନ୍ଧୁ ଟିକେ ବଜାର କୁ ଆସିଥିଲି। ଟିକେ ଜଳଖିଆ ଖାଇକି ବନ୍ଧୁ ଘରକୁ ଏବେ ଯିବି ଆଉ କହୁନାହାନ୍ତି।
ଆପଣ ଜଳଖିଆ କରୁଛନ୍ତି ଆମ ଆଡେ କେବେ ଆସନ୍ତୁ?
କାଇଁ ବନ୍ଧୁ ଆପଣଙ୍କ ଆଡେ କଣ ଅଛି କି?
ମୁଁ ଏକ ମୁଁ ଏକ ନୂତନ କରିକି ଜଳଖିଆ ଦୋକାନ ଟି ଶୁଭାରମ୍ଭ କରିଛି। ତ ଆସନ୍ତୁ କେବେ ଏଇ ଏକ ସପ୍ତା ତ ହବ ଆରମ୍ଭ କରିଛି।
ଆପଣ ଜଳଖିଆ ଦୋକାନ କଣ ବନ୍ଧୁ କେମତି କଣ ଚାଲିଛି କହିନାହାନ୍ତି କାଇଁ?
ଏଇ ନୂଆ ନୂଆ ଆରମ୍ଭ କରିଛି ବିଶେଷ ଲୋକଙ୍କୁ ଜଣେଇନି। ତ ଟିକେ ବେପାରର ଭଲରେ ଚାଲିଗଲେ ସବୁ ବନ୍ଧୁ ମାନଙ୍କୁ କେବେ ଡକେଇବି ଆଉ?
ବନ୍ଧୁ କଣ କଣ ହଁ ବନ୍ଧୁ ନିଶ୍ଚିନ୍ତ ଯେ ବନ୍ଧୁ ଆପଣ ମାନେ କଣ ମାନେ ମାନେ କଣ କରିଛନ୍ତି ଆପଣଙ୍କ ପାଖରେ ମାନେ ମାନେ କଣ ମାନେ କଣ ଏମିତି ବିକୁଛନ୍ତି ଟିକେ କହିପାରିବେ କି ଟିକେ ବନ୍ଧୁ?
ହଁ ସମସ୍ତ ପ୍ରକାର ଜିନିଷ ଆପଣ ବଜାରରେ ଯାହା ଯାହା ଖାଉଛନ୍ତି ଆପଣଙ୍କୁ ସବୁ ଗୋଟେ ଜାଗାରେ ମିଳି ପାରୁନଥିବ ବୁଝିଲେ ନା କିନ୍ତୁ ଆମ ଦୋକାନରେ
ମୂଲ୍ୟ ଧରଣ କଣ କେତେ କରିଛନ୍ତି ଟିକେ କହିବେ କି?
ମୂଲ୍ୟ ଧାରଣ ତ ମୁଁ ତ ତଥା ବି ଲଗେଇ ଦେଇଛି ସେଥିରେ ଷାଠିଏ ହଜାର ଟଙ୍କା।
ଇଏ ପ୍ରଭୁ ଷାଠିଏ ହଜାର ବନ୍ଧୁ କଣ ମାନେ ବଡ ଆକାରରେ କରୁଛନ୍ତି ମାନେ କଣ କେ କେତେ କଣ ଆଇଟମ ଫାଇଟମ ବନ୍ଧୁ ତିଆରି କରୁଛନ୍ତି ମାନେ କେତୋନେ କୋଉ କୋଉ ଜିନିଷ ଆମ ଲୋକମାନଙ୍କୁ ଆପଣ ଲଗେଇ ଦଉଛନ୍ତି କହିବେ କି ମତେ?
ବରା ଇଟିଲି ଅ ପୁରୀ
ଆଜ୍ଞା ଆଉ
ଆଳୁଚପ୍ ଇତ୍ୟାଦି ବିକ୍ରି ହ ଏବଂ ମିଠାରେ ମଧ୍ୟ ଅଛି ତିନି ଚାରି ପ୍ରକାର ରସଗୋଲା ଅ ଯେମିତି କିି ଛେନାପୋଡ
ହଁ ବନ୍ଧୁ
ଏମିତି ତିନି ରୁ ଚାରି ଦିନ କାଳ ଅ ମିଷ୍ଟାନ୍ନ ମଧ୍ୟ
ବ -ବ ବନ୍ଧୁ ଶୁଣନ୍ତୁ ଆ - ଆପଣ ସତ କହିବେ ବନ୍ଧୁ ଲୁଚେଇବେନି ମୁଁ ଆପଣଙ୍କୁ ପଚାରୁଛି ଯି ମିଛ କହିବେନି ବନ୍ଧୁ ଆପଣଙ୍କର କିଛି ଏବେକା ଯୋଉ ଜାଣିଥିବେ ଏବେକା ସମାଜ ରେ ଯୋଉ ଚାଲିଚି ଯେମିତି ଆମର ଖାଇବାରେ ମିଶେଇ ଦଉଛନ୍ତି କଲର ବନ୍ଧୁ ନାଲି ରଙ୍ଗ କରି ଦଉଛନ୍ତି ହଳଦିଆ ରଙ୍ଗ
ନାଇଁ ବନ୍ଧୁ ଶୁଣନ୍ତୁ ଆମର ଅ ଅ ଶୁଣନ୍ତୁ ସବୁ ସବୁ ଦୋକାନୀ ଭାଇମାନେ ଚାହାଁନ୍ତି କି ଆମେ ଦି ପଇସା ଲାଭ କରୁ। କିନ୍ତୁ ପ୍ରାୟ ଦୋକାନୀ ମାନେ ଅ ବ୍ର ତାଙ୍କ ମାନଙ୍କର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତି ନାହିଁ ବୁଝିଲେ।
ହଁ ବନ୍ଧୁ ମୁଁ ତ ସେ ଆପଣଙ୍କୁ କହୁଛି ଆପଣ ଯଦି ସବୁ ଦୋକାନୀ ଙ୍କ ପରି କରିବେ। ତାହେଲେ ଆପଙ୍କର ତାଙ୍କ ଭିତରେ କିଛି ଫରକ୍ ହିଁ ରହି
ହଁ ସେ ସେଥିପାଇଁ ଆମେ ଏକ ନୂଆ କରିଛୁ?
ଛନ୍ତି କି ଆପଣ କିଛି କରୁଛନ୍ତି କି? ଏଇ ଯୋଉ ଆମର ମାନେ ପୋଡା ତେଲରେ ଯେମିତି ଖାଇବା କରିବେ କଲର ମିଶେଇବେ
ସେ ସେ ସେଥିପାଇଁ ତ ଆମେ ଏକ ନୂଆ ପ୍ରୟାସ କରୁଛୁ କୌଣସି ଅ ପ୍ରାକୃତିକ ଜିନିଷ ସେଥିରେ ବ୍ୟବହାର ହେବ ନାହିଁ। କି ଆପଣ ଆଜିକାଲି ଯୋଉ ଜାଣୁଥିବେ ପୋଡା ତେଲରେ ମଧ୍ୟ ଲୋକମାନେ
ହୁଁ ଛଣାଛଣି କରିକି ହଁ ବନ୍ଧୁ ସେଗୁଡା ଆପଣଙ୍କ ପାଖରେ ଅଛି କି ନାଇଁ?
ଆଜ୍ଞା।
ସେଗୁରା ଆପଣ କରୁଚନ୍ତି ନା ନାହିଁ?
ନାଇଁ ନାଇଁ ଆମର ଯଦି ତେଲଟି ଅଧିକ ମାତ୍ରାରେ ପୋଡି ଯାଉଚି। ନୂଆ ତେଲ ମଧ୍ୟ ବ୍ୟବହାର ହୋଉଚି। ସେ ପୁରୁଣା ତେଲକୁ ବାହାର କରିକି ରଖା ହୋଉଚି। ଫୁଣି ଯଦି ତାକୁ ସ ସଫା କାରେଆଇ ଯାଇପାରିବାର ଆଜ୍ଞା।
କେତେଳେ ଟିକେ ଆପଣଙ୍କ ସୁଧ କରି ପାରୁଚନ୍ତି? ଏଇ ବନ୍ଧୁ ଆ ତାହେଲେ ବନ୍ଧୁ ଆପଣ ମାନେ କଣ ଦୋ-ଦୋ-ଦୋକାନ୍ ରେ କେତେ କଣ ପିଲା ଅଛନ୍ତି?
ଦୋକାନରେ ନୂଆ କରିବା ଆରମ୍ଭ କରିୁଥିବାରୁ ବେଶୀ ପିଲା ରଖିନାହିଁ। ମତେ ମିଶେଇ କି ଆମେ ଚାରି ଜଣ ଅଛୁ ମାନେ ମୁଁ ତିନୋଟି ଲୋକ କାମ କରିବାକୁ ରଖିଅଛି।
ଆପଣ ତ ଏଇ ଯୋଉ ଏଇ ଲାଇନରେ ଆପଣ କେବେ ଆସିବାକୁ ଚାହୁଁନଥିଲେ ଏଇ ରାସ୍ତାରେ ଆପଣ କେ ପାଦ ଦେଇ ନଥାନ୍ତି। ହଟାତ୍ କେମିତି କଣ ଏଇ ରା -ରାସ୍ତା ରେ ଆପଣ ପାଦ ଦେଇ ଦେଲେ ଆମେ ମୁଁ କିଛି ବୁଝିପାରୁନି ମାନେ କଣ ଲୋକଙ୍କ ସେବା ପାଇଁ
ନାଇଁ ନାଇଁ ଶୁଣନ୍ତୁ ଆମ ବଜାରରେ ପ୍ରାୟତଃ ଜଳଖିଆ ଦୋକାନ ବୋହୁତ କମ୍। ଆଁ ଯେ ଏତିକି ବୋହୁତ୍ କମ୍ ତ ସେ ଜଳିଖିଆ ଦୋକାନ ନି ଯାହା ଦେଲେ ବି ଲୋକ ମାନେ ଇଚ୍ଛା ନଥାଇକି ବି ଖାଆନ୍ତି ଆଜ୍ଞା। ଇଚ୍ଛା ନଥାଇକି ବି ତାଙ୍କ ପାଖରେ ଖାଆନ୍ତି ତାଙ୍କ ମନ ଇଚ୍ଛା ସେ ସେ ଦର ରଖନ୍ତି।
ହଁ ବନ୍ଧୁ।
ଅ ଅଉ। ଭଲ ଭାବରେ ସଫା ଜିନିଷରେ ଖାଇବାକୁ ଦିଅନ୍ତି ନାହିଁ। ତ ମୋର ଜଣେ ପରିବାର ଲୋକ ସେଠି ଖାଇକି ଅସୁସ୍ଥ ହୋଇଗଲେ।
ମାନେ ଏଇ ଯୋଉ ମାନେ ବନ୍ଧୁ ମାର୍କେ ମାନେ ଆପଣଙ୍କ ବଜାରରେ ଏମିତି ଏତେ ନିମ୍ନମାନର ଜଳଖିଆ ମିଳୁଛି ଯାହାକୁ ଖାଇକି ଲୋକମାନେ ଅସୁସ୍ଥ ହେଇଯାଉଛନ୍ତି। ତାପରେ ବି ଆପଣ ମାନେ ଆପଣଙ୍କୁ ମାନେ ସେଥିପାଇଁ ଆପଣ ଦୋକାନ ତିଆରି କରିବାକୁ ମାନେ ଏ ମାନେ ମନରୁ ଭାବିଲେ।
ନାଇଁ ମୁଁ-ମୁଁ ଯାଇକି ତାଙ୍କୁ ବୁଝେଇଥିଲି ମଧ୍ୟ। ମୁଁ କହିଲି ଦେଖନ୍ତୁ ଆପଣ ଅ ଦର ଅଧିକ ନେଉଛନ୍ତି ତ ଠିକ ଅଛି। ଆପଣ ଭଲ ଖାଦ୍ୟ ଖାଦ୍ୟ ମଧ୍ୟ ଗ୍ରାହକ ମାନଙ୍କୁ ଦିଅନ୍ତୁ।
ହଁ ବନ୍ଧୁ।
ପ୍ରତି ଉତ୍ତରରେ ଉତ୍ତର ଦେଲେ କି ଆମେ ଭଲ ଦଉଛୁ ଲୋକମାନଙ୍କ ଦେହ ଖରାପ ହବ ଆଉ ଆମେ କଣ ଡାକ୍ତର।
ଆମେ ତାଙ୍କ ପାଇଁ ଦାୟୀ ହବୁ କି?
ଆମେ ତାଙ୍କ ପାଇଁ ଦାୟୀ ନୁହେଁ। ସେଥିପାଇଁ ମୁଁ ଏକ ସ୍ଵଚ୍ଛ ଏବଂ ପରିଚ୍ଛନ୍ନ
ବନ୍ଧୁ ଏବେ ତ-ଏବେ ତ ଯୋଉ ଯୁଗ ହେଲାଣି। ଆପଣ ତ ଦେଖୁଥିବେ କେମତି ମାନେ ଦୁନିଆରେ ସମସ୍ତେ ମାନେ ଏଇ ଯୋଉ ଆମ ଯୋଉ ମାନେ ଏଇ ଯୋଉ ପାମ୍ପେଲେ ମାନେ ଆମେ ଯୋଉ ପୋଷ୍ଟର ବ୍ୟାନର କରିଛି ଚାରି ଆଡେ଼ ଲଗେଇକି ଆମେ ଯ ମା ଚିତ୍ର କରିକି ଜଣାଉଛେ ଯେ ଆମ ଦୋକାନ ଏଇଠି ଆମେ ଆପଣ ଆମ ଦୋକାନକୁ ଆସନ୍ତୁ ଶୁଦ୍ଧ ଖାଇ
ହ ନାଇଁ ନାଇଁ ଆମର ସେମିତି ନାହିଁ। ନାଇଁ ସେମିତି ତ କରିନାହିଁ କିନ୍ତୁ ମୁଁ କହିଥିଲି ନା ଆମ ହଁ ବଜାରରେ ଜଳଖିଆ ଦୋକାନ ବହୁତ କମ୍।
ହଁ ବନ୍ଧୁ।
ତ ଲୋକମାନେ ଯେଉଁଠି ପରିଷ୍କାର ପରିଚ୍ଛନ୍ନ ଦେଖନ୍ତି ସେଇଠିକି ହିଁ ଯାଆନ୍ତି। ମୁଁ ପରିଷ୍କାର ଉପରେ ଅଧିକ ଧ୍ୟାନ ଦିଏ ବୋଲି ଲୋକମାନୋନ ମୋ ପାଖକୁ
ବନ୍ଧୁ ଆଉ ଗୋଟେ କଥା ଆପଣ ସତ କହିବେ ଆପଣ ଏଇ ଯୋଉ ଆମ ପରିଷ୍କା ପରିଷ୍କାର ଆମେ ତ ଆମେ ଜାଣିଛୁ ପରିଷ୍କାର ଯାହା ଆପଣ କରୁଥିବେ ମିଛ କହୁନଥିବେ। ବନ୍ଧୁ ଆପଣ କଣ ଡ୍ରେସ୍ ଯୋଉ ଆପଣ ଆମର ଯେଉଁ ନାହାନ୍ତି ପୋଷାକ ଯୋଉଁ ନାହାନ୍ତି। ଆମର ରୋଷେଇ କଲାବେଳେ ଗୋଟେ ଅଲଗା ପୋଷାକ ଥାଏ ସେଟା କଣ ଆପଣ ପିଲାମାନଙ୍କୁ ଆପଣ ମାନେ ଯୋଗେଇ ଦେଇଛନ୍ତି। ନା ସେ ନର୍ମାଲ ଯେମିତି ଆମେ ମୁଁ ଯିବି ରୋଷେଇ କରିଦେବି ସେମିତି।
ପାଇଁ ଅଲଗା ବ୍ୟବହାରିକ ଜିନିଷ ଲୋକଙ୍କୁ ଦବା ପାଇଁ ଅଲଗା ଆ ହାତରେ କିଛି ପିନ୍ଧିବେ। ମୁଣ୍ଡରେ କିଛି ପିନ୍ଧିବେ ଯେମିତି କିି ଚୁଟି ପଡିବ ନାହିଁ। ଆଜ୍ଞା, ତ
ମୁଁ କହିଲି ଆପଣଙ୍କର ମୂଲ୍ୟ ଧରଣ କେତେ କରୁଛନ୍ତି ମାନେ ଗୋଟେ ବରାର ମୂଲ୍ୟ କେତେ ରଖିଛନ୍ତି‌?
ବରର ମୂଲ୍ୟ ବଜାରରେ ତ କେହି ତିନିରୁ ପାଞ୍ଚ ଟଙ୍କା ତଳକୁ ଦଉନାହାନ୍ତି ତ ମୁଁ ତାକୁ ଇଏ ଦେଖିକି ଦୁଇ ଟଙ୍କା ପଚାଶ ପଇସା ରଖିଛି।
ଦୁଇଟା ଆଉ ବନ୍ଧୁ ମୁଁ ଆଉ ଗୋଟେ କଥା ଆପଣଙ୍କୁ ପଚାରୁଛି, ବନ୍ଧୁ ଧର ମୁଁ କହୁଛି ଆପଣ ତ ନୂଆ ଦୋକାନ ଏବେ ଖୋଲିବେଣି, ଆପଣଙ୍କୁ କିଏ ବାକି ଫାକି ମାଗିଛନ୍ତି ନା ମାଗିନାହାନ୍ତି।
ଏ ବେପାର କରିବାକୁ ହେଲେ ତ ବାକି ଦବାକୁ ପଡିବ, ନହେଲେ ଭଲ ବେପାର ରେ ରହିହବନି। ତ ଯିଏ ପ୍ରତିଦିନ ଆସିକି ପ୍ରତିଦିନ ଆସିକି ଜଳଖିଆ କରୁଛନ୍ତି, ତାଙ୍କ ରେ ତ ସବୁଦିନ ପଇସା ନଥିବ।
ହଁ ବନ୍ତୁ
ଧର ଆଜି ନଗଦ ଖାଇଲେ, କାଲି ବାକି ଖାଇବେ।
ହଁ ସେଟା ବି ଠିକ କଥା ହ ଯାହା କହିଲେ। ଆଉ ବନ୍ଧୁ ଆଉ ଗୋଟେ କଥା, ମୁଁ ବନ୍ଧୁ ଭାବୁଥିଲି ଆପଣଙ୍କୁ କହିଲ ଧର, ଇଏ ତ ବାକି ସେ ଯିବା ସେ ଚାଲିବ ବନ୍ଧୁ ଦିନୁକୁ ରୋଜଗାର ହଉଛି ଚାରି ଜଣଙ୍କ ପରିବାର ଚଳିପାରିବ ତ ନା ଚଳି ପାରିବନି?
ନିହାତି, ନିହାତି, ସେଇ ଇଏରେ ଯୋଉ ଦେଖନ୍ତୁ ଯୋଉ ଚାରି ଜଣଙ୍କୁ ବି ରଖିଛି, ସେମାନେ କିଛି କାମ ଧନ୍ଦା କରୁନଥିଲେ। କି ତାଙ୍କୁ ମିଳୁନଥିଲା।
ହଁ ବନ୍ଧୁ।
ତ ସେମାନେ ନିଜ ଆଡୁ ଆସିିକି କହିଲେ, ଦେଖନ୍ତୁ
ହୁଁ
ଆପଣ ଯଦି ବାହାରୁ ଲୋକ ଆଣୁଛନ୍ତି, ସିଏ ବି ଆମ ଠୁ ଅଧିକ ବେତନ ନେଇପାରିବେ, କାରଣ ସେ ବାହାରୁ ଆସିଛନ୍ତି ମାନେ ଅଳ୍ପ ବେତନରେ କାମ କରିବେ ନାହିଁ।
ସିଏ କଣ ଆପଣଙ୍କ ମାନେ ଗ୍ରାମବାସୀ ନା ଗ୍ରାମକୁ ଲାଗିଥିବା କିଛି ଲୋକ
ଏଇ ଆମ ପଡିଶା ଗ୍ରାମର ଲୋକ, ଆମ ପଡିଶା ଗ୍ରାମର ଲୋକ।
ଆଖପାଖ, ଆଉ ବନ୍ଧୁ ତାଙ୍କ ବେତନ କଣ କେମିତି ରଖୁଛନ୍ତି?
ବେତନ ତ ଅଛି? ଵେତନ ଚାଲିଛି ଜଣକା ଛଅ ହଜାର ଟଙ୍କା। ଯଉଁ ମାସରେ ଅଧିକ, ଯେଉଁ ମାସରେ ଅଧିକ ଲାଭ ହଉଛି ତ ମୁଁ ତାଙ୍କୁ ଅଧିକ ପାଞ୍ଚଶହ ଲେଖା ଦଉଛି। ଯୋଉ ମାସରେ କମ ହଉଛି, ମୁଁ କ୍ଷତି ସହିକି ମଧ୍ୟ ସେଇ
ଏକା ଲଗା ଚାଲିଛି, ବନ୍ଧୁ ଆଉ ଆଉ ଗୋଟେ କଥା ଲୋକଙ୍କର ଆପଣଙ୍କ ଭଲ ପାଇବା ଜଣା ପଡୁଛି, ମାନେ ଆପଣଙ୍କୁ ଲାଗୁଚି ଆପଣ ର ପାରିବେ ନା ଭାଙ୍ଗିଯିବ କଣ ଲାଗୁଚି ଆପଣଙ୍କୁ
ନାଇଁ ଲୋକମାନେ ତ ହ ବହୁତ ଅଳ୍ପ ଦିନରେ, ବହୁତ ଅଧିକ ଭଲ ପାଇବା ଦେଇଛନ୍ତି। ଆଗକୁ ବି ମୋର ଇଚ୍ଛା, ସେମିତି ଭଲ ପାଇବା ଦେବେ
ଆପଣଙ୍କୁ ଲାଗୁଛି ମିଳିବ?
ଆଜ୍ଞା।
ଯେତେ ରଖିଲେ, ମତେ ଲାଗୁଛି ଆପଣ ବହୁତ ଆଗକୁ ଯିବେ, ନା କଣ କହୁଛନ୍ତି ବନ୍ଧୁ?
ଆଜ୍ଞା, ନିହାତି, ଆପଣ ତାହେଲେ କାଲି ଆସୁଛନ୍ତି?
ନିଶ୍ଚିନ୍ତ, ଆପଣ ଜମା ମନ ଦୁଃଖ କରନ୍ତୁନି ଆମେ ମୁଁ ଯିବିନି ମୋ ସହିତ ତମ ଗ୍ରାମର ପିଲାମାନଙ୍କୁ ବି ନେଇକି ଯିବି ସାଙ୍ଗ ହେଇକି ଆପଣଙ୍କ ଦୋକାନ
ଧନ୍ୟବାଦ, ଧନ୍ୟବାଦ।
ହଉ ବନ୍ଧୁ।
ରଖୁଛି ବନ୍ଧୁ।
କ ବନ୍ଦୁ